ହାଲୋ।
ହୁଁ ହାଲୋ।
ହାଲୋ ବନ୍ଧୁ, ନମସ୍କାର।
ନମସ୍କାର, ଶୁଭ ସକାଳ।
ବର୍ଷା ଦ ହଉଚି ଆପଣ କଣ କରୁଚନ୍ତି?
ମେଘ
ମାନେ ବର୍ଷାରେ ଟିକେ ନେଟୱାର୍କ ରହୁନି, ପ୍ରବଳ ବର୍ଷା କାଲିଠୁ ହଉଚି ଭାରି ହଇରାଣ ହଉଚି।
ଆଉ କାଲି ରାତିରେ କଣ ଆପଣଙ୍କର ଚାଲୁନଥିଲା?
ଉ କାଲି କଣ ଚାଲୁନଥିଲା, ଏ ନେଟୱାର୍କ ପ୍ରୋବ୍ଲେମ୍ ବୋଧେ ଭାଇଥିବ ଆଉ ଜାଣିଲେ।
ଆଜ୍ଞା।
ବର୍ଷା ହଉଚି, ଆଉ ଉ ହ ସେ ବର୍ଷା ରେ ଭାରି ହଇରାଣ ଆମେ ହଉଚୁ, ଲୁଗାପଟା ଟିକେ ଶୁଖିବାକୁ ହଇରାଣ ପିଲା ଆଜି ତ, ସ୍କୁଲ୍ ଫୁଲ୍ ଯିବେ କେମିତି ସବୁ ବନ୍ଦ୍ ବାନ୍ଦ୍ ହବ।
ହୁଁ।
ହେଲା, ଆଉ ଚା ଫା ପି ସାଇଲଣି?
ଛଅ ଘର।
ମୁଁ କହିଲି ଚା ଫା ପିସାଇଲେଣି?
ଆଜ୍ଞା। କୁହନ୍ତୁ। ନାଇଁ ନାଇଁ ମୁଁ ତ ଶୋଇଥିଲି, ଉଠିଲି ଆଉ।
ଏଠି ବିଶ୍ୱାସ କରିବନି, କଟକରେ ରାସ୍ତାରେ, ଆଣ୍ଠିଏ ଆଣ୍ଠିଏ ପାଣି।
ଆଜ୍ଞା।
ଆଣ୍ଠିଏ ଆଣ୍ଠିଏ ପାଣି ଯିବା ପାଇଁ ଭାରି ଲୋକ ଅସୁବିଧା ହଉଚି। ଗାଡି ଫାଡି ସବୁ ପାଣି ରେ ଉଦା ମୋଦା ହେଇଯାଉଛନ୍ତି ଯାାଇ ଯିବା ଆସିବା କରିପାରୁନାହାନ୍ତି। ବାସ୍‌ ଏନ ଏଚରେ ଆଣ୍ଠିଏ ନେଖା ପାଣି।
ଏତେ ବର୍ଷା ହେଉଛି ଆଉ ଦି ଦିନ ହେଲେ ବନ୍ୟା ହେଇଯିବ ଆଉ। ଆଜ୍ଞା କହୁନାହାନ୍ତି? ଆଉ ସବୁ କଣ ଖବର ହାଲୋ।
କଣ ଆଉ କହିବି, ଆ ମେଘ ତ ଢାଳୁଛି, ଆମେ ସବୁ ଘରେ ଶୋଇଛୁ ଆଉ, ବାହାରି ହଉନି ବାହାରକୁ।
ଭାରି କଷ୍ଟ ହେ, ବର୍ଷା ଆଉ ଦୁଇ ତିନି ଦିନ ହେଲେ ମଣିଷ ପୁରା ଚଳିବା କଷ୍ଟକର ହେଇଯିବ।
ଗଲା ଆମର କେତେ ଆଜି ପାଞ୍ଚ, ଛଅ ତାରିଖ ଆହୁରି ରହିବ ଦି, ତିନି ଦିନ ଲାଗି ରହିବ।
ରାତି ସାରା ବର୍ଷା ହଉଚି ହୁଁ ମା ପ୍ରବଳ ବର୍ଷା ଆଉ କୁଆଡେ ଯାଇ ହଉନି ଟିକେ ପିଲାମାନେ ଟିକେ ଯଦି ଖାଇବା ଜଳିକିଆ ଫଳିକା, ଦୋକାନ ବଜାର, କିଛି ଯାଇହଉନି ସଉଦା ପତର ଟିଏ ଆଣିହଉନି।
ଆଜ୍ଞା।
ଆପଣ ଖାଇଛନ୍ତି କଣ ସକାଳୁ?
ନାଇଁ ମୁଁ ତ ସକାଳୁ କିଛି ଖାଇନି। ଏବେ ଉଠିକି ଦାନ୍ତ ଘଷୁଚି ଝାଡା ଯାଇ, ବ୍ରଶ କରି ଏବେ ଆଶୁଚି ଆଉ।
ଆଉ ଗାଈ ଫାଇ ଆପଣ ରଖିଛନ୍ତି ନା ଗାଈ ବାଛୁରୀ
ଗାଈ ଅଛି ଆମର ଦିଟା ଗାଈ
ଦିଟା ଗାଈ ବଢ଼ିଆ କ୍ଷୀର ଫିର ତ ଦଉ ଥିବେ?
କ୍ଷୀର, ଦହିି, ଘିଅ, ଛେନା ଆ
ଗାଈ ଖାଉଛନ୍ତି ସବୁ ତାଙ୍କୁ କଣ ଖାଇବାକୁ ଆଣି ଦଉଛନ୍ତି ଗାଈକି?
ଗାଈ ଗୋବରରୁ ଆମର ଖତ ହଉଚି ଗୋବର ଗ୍ୟାସ୍ ପ୍ରସ୍ତୁତ ହଉଚି ଯା ହଉ ଆମର ଇଏ ଆମର ବିଦ୍ୟୁତ ଟା କଟି ଯାଇଥିଲା ବିଦ୍ୟୁତଟା ବର୍ଷା ଲାଗି ବିଦ୍ୟୁତ ଟା ପଳେଇ ଆଇଲା ଆପଣ ସେଠି ବିଦ୍ୟୁତ ଅଛି ନା କଟି ଯାଇଚି?
ହଁ, ଆମର ଏଠି ବିଦ୍ୟୁତ ଅଛି ରାତିରେ କଟି ଯାଇଥିଲା, ପୁଣି ସାଙ୍ଗେ ସାଙ୍ଗେ ପଳେଇ ଆସିଲା ଆଉ। କଟକରେ ଟିକେ ଲାଇନ୍ ଟା ଗାଁ ରେ ଟିକେ ତାର ଫାର ଯୋଉ ଯାଇଚି ସବୁ ଗଛ ଫଛ ଇଏ ସବୁ ଅସୁବିଧା ବୋଲି କଟିଯାଇଚି ଜାଣିଲ କି
କିନ୍ତୁ ଆପଣଙ୍କର ସେଠି ବିଦ୍ୟୁତ କଟୁନଥିବ।
ଆମର ଏଠି କମ୍ କଟେ ଆଉ, ଆପଣ ଗାଁ ଟିକେ ଅଧିକ କଟେ ଆଉ। ଆଉ
ଆଉ ବଜାର ଫଜାର ଯାଇନାହାନ୍ତି?
ହଁ। ବଜାର ତ, ଏଇ ମେଘରେ ତ ଘରୁ ବାହାରି ହଉନ ଆଉ, ଆମେ କୋଉ ବଜାର ଯିବୁ ଆଧରେ?
କାମ ପଡ଼ିଲେ ତ, ନିଶ୍ଚିତ ଯିବାକୁ ପଡିବ ବର୍ଷା ହେଉ ଯାହା ହଉ
ଆଜ୍ଞା ଆଜ୍ଞା।
ଆଉ ଘରେ ସବୁ ଭଲ? ଦେହ ବାପା ଭଲ ଅଛି ସମସ୍ତଙ୍କର?
ଆଜ୍ଞା।
ଛୁଆ ସବୁ, କଣ କେମିତି ବର୍ଷାରେ କଣ ସବୁ କରୁଛନ୍ତି?
ଆଜ୍ଞା ଆଜ୍ଞା।
ଛୋଟ ପିଲାମାନେ ସବୁ ଆପଣଙ୍କ ଘରେ ଅଛନ୍ତି?
ହଁ ଛୁଆ ସବୁ ଅଛନ୍ତି। ସେ ସବୁ ଏ ଯୋଉ ପାଠ ଅଧ୍ୟୟନ କରୁଛନ୍ତି।
ପାଠ ସବୁ ଘରେ ବସିକି ପଡ଼ୁଥିବେ ଆଉ?
ଆଜ୍ଞା।
ଭାଇ ବର୍ଷାରେ ବାଦାମ୍ ଖାଇବାକୁ ଭାଇ ବଢିଆ ଲାଗେ ନା? ବାଦାମ୍।
ଆଜ୍ଞା।
ବାଦାମ ଭଜା, ବର୍ଷା ରେ ଭାରି ଭଲ ଲାଗେ ଖାଇବାକୁ। ବାଦାମ
ଭଜା
କାରୀ ଆପଣ ଜାଣିଛନ୍ତି? କ୍ୟାନସର ର, ପୁରା ଇଏ କରିବ ବାଦାମ ଟା। ଡେଲି ଦିଟା ବାଦାମ ଖାଇବେ।
ଆଜ୍ଞା।
ବାଦାମ ଡେଲି ଖାଇବେ, ବ କ୍ୟାନସର ରୋଗ ପାଇଁ ବହୁତ ଭଲ। ବାଦାମ, କଞ୍ଚା ହଳଦୀ ଟିକେ ଖାଇବେ। ଉଷୁମ ପାଣିରେ କଞ୍ଚା ହଳଦୀ ଟିକେ ଉଷୁମ ପାଣିରେ ଖାଇବେ ଦେହ ପାଇଁ ବହୁତ ବଢିଆ ଜାଣିଛନ୍ତି ଆପଣ?
ଆଜ୍ଞା ଆଜ୍ଞା।
ଆପଣ ଖାଆନ୍ତି?
ଆଜ୍ଞା।
ଆପଣ ତ କିଛି କହୁନାହାନ୍ତି ଆଉ।
ହଁ କୁହନ୍ତୁ ଭଉଣୀ କଣ କେମିତି ସବୁ ଦ ଅଛି ପାଗ ତ ଖରାପ ଆଉ ତତ କିଛି ବୁଲି ହଉନି କୁଆଡେ ଯାଇ ହଉନି।
ଖାଲି ଥଣ୍ଡା ଫଣ୍ଡା ହଉଛି ସେ ବାହାରକୁ ବାହାରିବାକୁ ନା ସେ ଘର ଭିତରେ ଆମେ ବସିଛ ସବୁ। ଉଠିଲୁଣି
ଆ କଟକ କଟକ ସହର ଧବଳ ଟଗର ମେଘ ପ୍ରବଳ ହେଲେ ଟିକିଆ ମେଘରେ ହେଇଯାଉଛି ନାଳ ନର୍ଦ୍ଦମା ପୁରା ଫୁଲ୍।
କାଲି କହୁଛନ୍ତି ଆପଣ ସହର ସହର ସହର ବେଶୀ ଅବସ୍ଥା ହେଇଯାଇଛି ହେଲା। ଗାଁ ରେ ଭଲ ଅଛି। ପାଣି ଯାଉଛି ସବୁ ସେଠି ଖାଲ ଡ୍ରେନ ପାଣି ସବୁ ଖାଲ ରହୁଛି। ପାଣି କୁଆଡେ ଯିବାକୁ ବାଟ ନାଇଁ ଡ୍ରେନ ସବୁ ଜାମ ହେଇଯାଉଛି ସବୁ ଅଳିଆ ମଳିଆ ପକେଇକି ଜାମ କରିଦଉଛନ୍ତି।
ଆଜ୍ଞା ଆଜ୍ଞା।
ଚଳିବାକୁ ବହୁତ କଷ୍ଟ ଜାଣିଲେ।
ଆଇଛା
ଏକ ଆମେ ସେମିତି ଘର ଭିତରେ ଅଛୁ କେତେବେଳେ କଣ ଦରକାର ହେଲେ ରେନିକୋଟ ପିନ୍ଧି ଯାଇକି ସବୁ ଅଣା ଅଣି କରୁଚୁ ଆଉ କଣ କରିବୁ।
ଆଜ୍ଞା।
ଗାଡି ଫାଡି ବି ଚାଲିବା ବନ୍ଦ ହେଇଯାଇଛି ଗୋଟେ ଗୋଟେ ଗାଡି ଯାଉଛି ବର୍ଷା ପାଇଁ।
ହଁ ମେଘରେ ରାସ୍ତାଘାଟ ପୁରା ନାଳ ନର୍ଦମା ପାଣିରେ ଫୁଲ ହେଇଯାଇଥିବ ଆପଣଙ୍କ ସାଡେ ଆଉ। ତାହେଲେ ଆଜି ଛୁଆ ସବୁ ସ୍କୁ ଆମ ବିଦ୍ୟାଳୟ ବନ୍ଦ ଥିବ ନାଇଁ?
ଆଜି ସବୁ ଅଛି ବନ୍ଦ ଅଛି ଆଜି ରବିବାରେ ଟିକେ କଣ ଆଣିବେ। ଚିକେନ କି ମଟନ ଫଟନ ଜାଣିଲେ।
ଆଉ କୁକୁଡ଼ା କୁକୁଡା କୁକୁଡା ମାଂସ କୁକୁଡା ମାଂସ ନହେଲେ ଛେଳି ମାଂସ ନାଇଁ?
କୁକୁଡା ନହେଲେ ଛେଳି ମାଂସ ଛେଳି ତ ଅଧିକ ପଇସା ଆଉ। ଆମ ରୋଜଗାର ଜୁଆର ବିକିକି ଆମେ ଆଣିବୁ ଯାହା ଆଉ। ପଇସା ଦେଖି ଯାହା ଆଣିବୁ ଆଉ ଜାଣିଲୁ। କଟକରେ ଚଳିବା ବହୁତ କଷ୍ଟକର ହେଇଯାଉଛି ଆଡେ ପିଲାକୁ ପାଠ ପଢେଇକି ଜାଣିଲ ନା। ଏଇଆଡେ ଘର ଭଡା ଦେଇକି ପୁଣି ରାସନ କି ସଉଦା ପତ୍ର ଆଣିବା ବହୁତ କଷ୍ଟ ହେଇଯାଉଚି ଚଳିବା।
ଆଜ୍ଞା।
କଷ୍ଟ ମଷ୍ଟେ ଚଳୁଚୁ ଆଉ କଣ କରିଵା ଆପଣଙ୍କ ସେଠି ଗାଁରେ ସବୁ ସୁବିଧା ଭଡା ଦବାକୁ ପଡୁନି ପାଣି କିଣା ଆମର କିଣା ପାଣି କିଣା ସବୁ କିଣା। ହ୍ୟାଲୋ। ଭାଇ ନେଟୱାର୍କ ଟିକେ ରହୁନି ଠିକଠାକ୍। ନେଟୱାର୍କରେ ଟିକେ ପ୍ରୋବ୍ଲେମ୍ ରହୁଚି ଭାଇ।
ଆପଣ ଟିକେ ବାହାରକୁ ପଳେଇ ଆସନ୍ତୁ ଆପଣଙ୍କର ଟିକେ
ମୁଁ ପା ଛାତ ଉପରେ ଅଛି ସେ ବାଲକୁନୀ
ଓହୋ ହଉ ଆଉ ଟିକେ ହଁ ତାହେଲେ ଶୁଭୁନି ତ। ଆଜ୍ଞା।